ଶୁବୁଚି?
ହଁ ହଁ ଶୁବୁଚି ଶୁବୁଚି।
ଉଁ ଆଉ କଁ କରୁଚ?
ମୁଁ ତ ବସଚି ତମେ କଣ କରୁଚ?
ମୁଁ ଏଇ ଶୋଇଥିଲି ଆଉ ସୋଇ ଫୋନ ଥିଲି।
ଅ ହୋ। ଆଉ ଆଜି ଦିନ କେମତି ଥିଲା?
ଦିନ ଆଜି ଭୁତୁ ଗରମ।
ଗରମ ତ ହୋଉଛି ଏବେ ତ ବର୍ଷା ହୋଉଚି କିନ୍ତୁ।
ନାଁ ଆମ ଆଡେ ବର୍ଷା ନାହିଁ ପୁରା ଗୁଳଗୁଳି।
ଆମ ଆଡେ ତ ବହୁତ ବର୍ଷା ହଉଥିଲା।
ନା ଆଡ଼େ ବହୁତ ମନେ ଗୁ
ମିଛ।
ଆଉ ଆଜି ଦିପରେ କଁ ଖିଆ ହେଇଥିଲ?
ଏଇ ଭାତ ଏମିତି ପୋଟଳ ଭଜା ଇଆ ହୋଉ ଆଉ ତମର?
ଆମର ଭାତ, ଡାଲି ଆଉ ଡ ପୋଇପତ୍ର ବରା ଏ ସବୁ ଆଉ ଆମ୍ବ ଖଟା।
ଓହୋ।
ଉଁହୁ
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୁଁ ମମା ବାପା।
ଆମର ମୁଁ ବାପା ବୋଉ ରହି ଛନି ଆଉ।
ଆଉ ତମେ ଏବେ କଁ କଲେଜ ରେ ପଢ?
ହଁ ଗ୍ରାଜୁଏସନ୍ ସରିଚି ଏବେ ଏଇ କମ୍ପେଟିଭ ପାଇଁ ପଢୁଚି।
କଛା କୋଉ କମ୍ପେଟିଭ ଏକ୍ଜାମ୍ ପାଇଁ?
ସବୁ
ଆଉ ଯେତିକି ଗର୍ମେଣ୍ଟ ଏକ୍ଜାମ୍ ସବୁ ଅଛି। ଓ ହୁଁ
ଆଉ ତୁମେ ତ ମୋର ମନ ପଢା ସରିଲାଣି ପି ଯି?
ନାଇଁ ମୋ ଏବେ ଗ୍ରାଜୁଏସ ଫାଷ୍ଟଡିଅର୍ ସରିଚି ଫାଷ୍ଟ ଏକ୍ଜାମ୍ ସରିଚି ସେକେଣ୍ଡ ୟୀଅର୍ ହବ।
ହୁଁ।
ରଜ ଛୁଟି ପରେ ଯେମ୍ହା
ହଁ ରଜ ଛୁଟି ପରେ ରିଆଡିମିସନ୍ ହବ ଦେନ୍ ଷ୍ଟାଟ୍ ହ
ହୁଁ
ହୁଁ ଉଁ
ଆଉ ରଜ ପାଇଁ ସପିଙ୍ଗ୍ ସଇଲାଣି?
ହଁ ସରିଲାଣି ତମର?
ଉହୁଁ
ଆଉ ରଜରେ କୁଆଡେ ବୁଲା ବୁଲି ପ୍ରାନିଙ୍ଗ୍?
ନାହି ଘରେ। ସେଇ ପାଖ ମନ୍ଦିର ଆଡିକି ବସିକି ଖେଳିବା ଏଇଆ ଆଉ। ଆଉ ଖରା କେମିତି ହଉଚି ଯୋଉ ଗରମ କୁଆଡେ ଯିବୁ ବୁଲିତେ।
ହଁ
ତୁମ ଆଡେ ରଜ ମହୋତ୍ସବ ହୁଏ।
ହଁ ଆମ ଆଡେ ପାଖାପାଖି ହୁଏ ଏମିତି।
ହୁଁ
ହୁଁ, ତମେ କୋଉଠି ରୁହ କି?
ଆମେ ବାଲେସ୍ୱର ରୁ।
କେଉଁଠି?
ବାଲେଶ୍ୱର।
ଓହୋ
ଆଉ ତୁମ ଘର ଟା?
ଭୁବନେଶ୍ୱର।
ଓ ହଁ ଭୁବନେଶ୍ୱର ଆଡେ ହଁ ଭୁବନେଶ୍ୱର ବି ବର୍ଷା।
ହଁ ସେଥିପାଇଁ ମୁଁ କହିଲି କି ବର୍ଷା ଟା ସେଆଡେ ହଉନି ମାନେ ମାନେ ବହୁତ ଦୂରରେ ତାହାଲେ ହଁ ହୁ
ଯାହା ହଉ ବର୍ଷା ହେଇଛି ମାନେ ଟିକେ ଆରାମ ଲାଗୁଥିବ ଥଣ୍ଡା ଲାଗୁଥିବ।
ମୋଷ୍ଟଲି ଯୋଉ ଦିନ ବର୍ଷା ହୁଏ, ସେଇଦିନ ହିଁ ଟିକେ ଅଧିକ ଗରମ ଲାଗେ। ବର୍ଷାଟା ଯେହେତୁ ହଉଛି ଲାଇନ୍‌ ଟା କଟିଚି ସେତେବେଳୁ ତ ଗରମ ଲାଗୁଚି।
ରାତି କି ଥଣ୍ଡା ଲାଗିବ।
ହୁଁ ରାତିକି ଥଣ୍ଡା ଲାଗିବ।
ହୁଁ।
ଆଉ ରାତିକି କଣ ରୁଟି ନା ଭାତ?
ରାତିରେ ରୁଟି ତମ ପ୍ଲସ୍ ଥ୍ରୀ ଅନର୍ସ କଣ ଥିଲା?
ମୋର ହିଷ୍ଟ୍ରି।
ଆଚ୍ଛା।
ତୁମର।
ମୋର ଏବେ ଗୋଟେ ସେଲ୍‌ପାଇନେସି କୋର୍ସଟା ଲେକ୍ଟ୍ରୋନିକ୍ସ ଏଣ୍ଡ ଟେଲିିକମ୍ୟୁନିକେସ୍‌। ହୁଁ।
ତୁମର ତ ଏଥିରୁ ଚାରି ବର୍ଷ ବୋଧେ।
ହଁ ଏବେ ଚାରି ବର୍ଷ ହେଇଯାଇଛି।
ହୁଁ।
ପ୍ଲସ ଥ୍ରୀ ଟା ତମ ଟାଇମ୍ ରେ ତିନି ବର୍ଷ ଥିବ ବୋଧେ।
ଭଲ ଏବେ ତ ଆହୁରି ବର୍ଷେ ପଢିବାକୁ ପଢିବ ଏକ୍ସଟ୍ରା।
ପ୍ଲସ୍ ଥ୍ର୍ରୀ କରିତେ ଇଚ୍ଛା ଥିଲା ନା କିଛି
ସେତେବେଳେ ଭାବୁଥିଲି ନିଟ୍ ଏକ୍ଜାମ ପାଇଁ ବଟ୍ ନିଟ୍ ପାଇଁ ହେଲାନି କଲେଜ ସହିତ ସେଥିପାଇଁ ନିଟ୍ କୋ ଛାଡି ଦେଇେକି ପ୍ଲସ୍ ଥ୍ରୀ ପଢୁଛି ଏବେ।
ଓ ହ ଚାରି ବର୍ଷ ଏଇନେ ପଢ଼ିବ ଆଉ।
ଚାରି ବର୍ଷ ଆଉ ମୁଁ ଏକ୍ଚୁଲି ଯୋ କୋର୍ସଟା କରୁଛି ସେଡ଼ା ଗୋଟେ ଏଣ୍ଟିଗ୍ରେଟ୍ କୋର୍ସଟା ତ ସେଥିରେ ପାଞ୍ଚ ମାନେ ମାଷ୍ଟର୍ସ ଟା ବି ଏଥିରେ ହିଁ ଅଛି।
ଇଣ୍ଟିଗ୍ରେଟ୍ଡ ବିଏଡ୍‌ କରିଚନ୍ତି।
ନା ବିଏଡ୍‌ ନାହିଁ, ଲିଟର୍ଟର ପାଞ୍ଚ ବର୍ଷ ମାଷ୍ଟର୍ସ ଏଫେ ଏମ୍
ହୁଁ ଏମିତିରେ ପିଜି ଟା ଦି ବର୍ଷ କିନ୍ତୁ ଏଥରେ ଗଲେ ଏଇ ବର୍ଷକରେ ହେଇଯିବ।
ପ୍ଲସ୍‌ ଥ୍ରୀ ତିନି ବର୍ଷ କରି ଥାନ୍ତୁ। ପୁଣି ପିଜି ଦି ବର୍ଷ ପାଞ୍ଚ ବର୍ଷ।
ହଁ ହୁଁ।
ଆଉ ଏବେ ସବୁ କେମିତି ଗନ୍ଧ ନା।
ହଁ ହଁ ଭଲ ତମ ଘରେ ସବୁ
ଆମରି ଭଲ, ଆଉ ରଜ ତୁମର କେମତି କଣ ସେଲିବେଟ କର?
ଫଷ୍ଟ ତ ଆଚୁଆଲି ଆମର ରଜ ନାହିଁ, ମୁଁ ଅନ ଓଡିଆ ତ ଆମର ନାହିଁ, ମୁଁ କିନ୍ତୁ ଛୋଟବେଳେ ଦେଖି ଆସୁଛି ତ ଏତେ ମୋର ଏମତି ସେଲିବ୍ରେସନ ବଗରା ହୁଏନି, ମୁଁ ଏମତି ରଜରେ ବାହାରେ ପଳାଏ ସାଙ୍ଗମାନଙ୍କ ସହିତ।
ତାଙ୍କର ରଜ ଥାଏ ତ ସେଥିପାଇଁ।
ନନ୍ ଓଡିଆ କି ଭଲ ମାନେ ଓଡିଆ ତ ପୁରା କ୍ଟିୟର୍ କହୁଛନ୍ତି ନା।
ଓଡିଆ ଆଉ କ୍ଲିୟର କହୁଛି। ମୁଁ ଛୋଟ ବେଳୁ ଓଡିଶାରେ ରହୁଛି ସେଥିପାଇଁ।
ହଁ।
ହୁଁ ଆଉ ମୁଁ ଓଡିଆ ମିଡିୟମ ରେ ବି ପଢୁଥିଲି। ତ ସେଥିପାଇଁ ଓଡିଆ ଟା ପୁରା ଓଡିଆ ଭଳିଆ ହିଁ ହଉ କହୁଚି।
ଜଣା ବି ପଡୁନି
ଭୁବନେଶ୍ୱରରେ ସେଇ ପୂର୍ବ ଗାଁ ରେ ଟିକେ ଅଧି ବେଶୀ ସେଲିବ୍ରେଟ୍ କରନ୍ତି।
ହଁ ହଁ।
ହୁଁ।
ଏ ଏଇଠି ଖାଲି ଏମତି ମଲ ବଲ ରେ ଟିକେ ଏମତି ଫୋଟୋ ଫୋଟୋ ସେକ୍ସନ ଗୋଟେ କରିଦେବେ ସେଇଆ ଆଉ କଣ
ହଁ ମୁଁ ମୁଭିି ଫୁଭି ଦେଖଥିବେ ବାସ
ହଁ ସେଇୟା ଆଉ ଏତେ ଅଧିକ କିଛି ସେମତି ନାହିଁ।
କିନ୍ତୁ ଗାଁ ରେ ଦୋଳି ପାନ ମାନେ କବାଡି ଖେଳ ହୁଏ ସବୁ ତା ପାଖେରେ ସବୁ
ହୁଁ।
ତା ମାନେ ପୁରା ହାତ ତିଆରିର ସବୁ ମାନେ ଭେରାଇଟ ଟାଇପ ର ସବୁ ଦୋଳି ଲାଗେ।
ହୁଁ। ଦେଖିଆ ଗୋଟେ ଗାଁ ଜାଗାକୁୁ ଦେଖି ମାନେ ଗଲେ ପୁରା ପ୍ରପର ଦେଖି ହବ ସେ ସବୁ ଜିନିଷ।
ହୁଁ ହୁଁ।
ହଁ।
ଭଲ ଲାଗେ। ଫିଷ୍ଟ ମାଇକ ଫାଇକ ବି ବାଜେ ଗାଁରେ ଭଲ ଲାଗେ କିନ୍ତୁ ଟାଉନ ଏରିଆରେ ଏତେ ସେଲିିବ୍ରେଟ କରନ୍ତିନି ମାନେ ଯାଇକି।
ଉଁ ହୁଁ।
ହୁଁ
ଆଉ କୋଉ ଉଇସ୍‌?
ଆଉ ଆମ ଓଡିଶାର ମାନେ କୋଉ କୋଉ ଜାଗା ବୁଲିଲଣି?
ଓଡିଶାରେ ଏମ ଯାଇଚି କୁଆଡେ ଯାଇଚି। ଗୋପାଳପୁର ଯାଇଚି ପୁରୀ ତ ଯାଉଚି ପ୍ରତିବର୍ଷ ଆଉ
ଆଁ ରଥକୁ ଯାଉଚନ୍ତି ବୋଧେ ରଥଯାତ୍ରାକୁ?
ନାଇଁ ରଥଯାତ୍ରା କୁ ମୁଁ ଯାଇନି। କିନ୍ତୁ ଯାଏ ପ୍ରତିବର୍ଷ କେବେ ନା କେବେ ଗୋଟେ ଯାଏ। ଏଇ ବର୍ଷ ତ ମୁଁ ଚାରି ପାଞ୍ଚ ଥର ଯାଇଥ୍ଵଲିଣି।
ଆଉ ଆଉ କୁଆଡେ ଯାଇଚି ମୋର ମନେ ପଡୁନି ତାରା ତାରେଣୀ ଯାଇଚି ଘଟଗାଁ ତାରେଣୀ ଏମିତି ଏ ସବୁ ଜାଗା ଯାଇଚି ଆଉ।
ଆ କେମତି ଲାଗେ ମାନେ ଜାଗା ସବୁ।
ହୁଁ ମତେ ଭଲ ଲାଗେ ମୁଁ ଏଇଠି ଛୋଟବେଳୁ ରହଗିଲିଣି ନା। ତ ମତେ ଲାଗେ ଯେମତି ମୁଁ ଏଇଠି ହିଁ ରହୁଚି ତ ସବୁ ମିଶି ଯାଇଛି ସେମିତି ଆଉ। ଅ ହ ହ ବାଲେଶ୍ଵର ତ ମୁଁ କେବେ ଯାଇନି ବଧେ କାଲକାଟା ଯାଏ ଯେତେବେଳେ
ଧୁବଲାଗୁଡି ଚାନ୍ଦିପୁର ଇମାନି ପଞ୍ଚଲଙ୍ଗେଶ୍ୱର ନୀଳଗିରି ହୁଁ ଯିବାବେଳେ ସୁଆଡେ ବୁଲିବେ।
ହା ଉଁ ହୁଁ
ହୁଁ
ମୁଁ ଖାଲି ସେ ଷ୍ଟେସନ ଦେଇକି ଆସେ କାରଣ ମୁଁ କାଲକାଟା ଯାଏ ତ ବାଲେଶ୍ୱର କେବଳ ଷ୍ଟେସନ ଦେଇକି ଆସେ ନହଲେ ବାଲେଶ୍ୱର କେବେ ଯାଇନି ହୁଁ
ବୁଲାବୁଲି କରୁଚି ମାନେ ଖରା ଟିକେ ନଥିବ ଟିକେ ଥଣ୍ଡା ପାାଗ ଥିବ ବୁଲାବୁଲି କରତେ ଭଲ ଲାଗେ। ଏଇ ଗୁଲୁଗୁଳି ପାଗରେ କୁଆଡ଼େ ଯାଇତେ ଇଚ୍ଛା ହୁଏନି।
ସେଠି କଣ ଏବେ ପୁରା ଖରା ହଉଛି?
ହଁ ଖରା ଅଛି ଏବେ ଆମ ଆଡ଼େ ଆମ ତୁମ ଆଡେ ବର୍ଷା ଟା ହେଇଚିନା ବର୍ଷା ଟା ହେଇଥିଲା ପାଗ ଟା ଟିକେ ଇଏ କରିି ଦେଇଚି। ମାନେ ଏଇ ସିଜିନର ଖରା ଟିକେ ପାଞ୍ଚଟା ସାଢେ ପାଞ୍ଚଟା ହୁଏ ମାନେ ଛଅଟ ସପାଞ୍ଚଟା ବେଳେ ଯାଏଁ ପୁର ଇଏ ହୋଇଯାଏ।
ହଁ ଏବେ ଭୁବନେଶ୍ବରରେ ତିନି ଦିନ ହେଲା ଚାଲିଛି ସେମତି ବର୍ଷା ହଉଛି ହଁ।
କାଲି କାଲି ପ୍ରବଳ ବର୍ଷା ହେଇଥିଲା ତ ବର୍ଷା ବହୁତ ଜୋର କାଲି ହେଇଥିଲା।
ମାନେ ସେଇଠି?
ହଁ କାଲି ସାଢେ ପାଞ୍ଚଟାୁ ସାଢେ ଛଟା ଘଣ୍ଟା ପୁରା ବହୁତ ଜୋର୍ ବର୍ଷା ହେଇଛି।
ଓହୋ।
ହୁଁ ସେ ଟିକେ ସବୁଆଡେ ବୁଲି ଆସୁଛି ବର୍ଷା ଆଉ ଦିନେ ଦିନେ ଆଉ ଗୋଟେ ଜାଗାରେ ଜାଗାରେ ଟାଇମ୍ ହବ ନା
ସେଇଆ। ହୁଁ। ଆଉ କୋଉ କଲେଜ ଥିଲା ତମର?
ମୋର ମଧ୍ୟପ୍ରଦେଶ।
ଓହୋ।
ହୁଁ।
ଏଠି ବି ରହିଛି
କୋଉ ମେସ୍‌ରେ?
ହଁ ଘର ଟା ମୋର ଭଦ୍ରକ ମୁଁ ଭୁବେନେଶ୍ୱର ରହିଚି।
ହୁଁ ହୁଁ।
ରାଇମ୍ ରଖୁଛି।
ଓହୋ।
ହଉ।